ହ୍ୟାଲୋ ହଁ କଣ କରୁଛନ୍ତି?
ଏ ବସିଛି।
ହ୍ୟାଲୋ।
ଆପଣ କଣ କରୁଛନ୍ତି? ହ୍ୟାଲୋ।
ଏଇ ହଁ ହଲୋ ଏଇଠି ବସିଛି ଆଉ।
ଆଛା।
ଆଉ ଆପଣ କଣ ଖାଇଛନ୍ତି ସନ୍ଧ୍ୟାବେଳେ?
ମୁଁ ଖାଇଥିଲି ବିସ୍କୁଟ ଖାଇଥିଲି ସନ୍ଧ୍ୟା ବେଳେ ଆଉ। ଆପଣ କଣ ଖାଇଥିଲେ?
ଆଉ ଆପଣ? ମୁଁ ଏଇ ଚୁଡା, ମିର୍ଚର ଟିକେ ଖାଇଥିଲି ଆଉ।
ଆଛା, ଆଛା।
ଆଉ ଆଁ ବର୍ଷା ଉଠେଇଛି ଆପଣଙ୍କ ଆଡେ?
ନା, ନା ଆମ ଆଡେ ବର୍ଷା ହେଇନି।
ଆମ ଆଡ ତ ପୁରା କଳା ହାଣ୍ଡି କରି ମେଘ ହଁ ପୁରା କଳାହାଣ୍ଡି କରି ଢାଙ୍କିକି ପୁରା ଅଛି ଥଣ୍ଡା ଥଣ୍ଡା ପବନ ଦଉଛି ବୋଲି ମୁଁ ଟିକେ ନେଟୱାର୍କ ଜାଗାକୁ ବାହାରକୁ ଆସିୁଛି ଟିକେ ଭଲ ଲାଗୁଛି। ଏଇଠି ବସିଛି ଆଉ।
ଆଚ୍ଛା। ଆମ ଆଡେ କିଛି ସେମିତି ହେଇନି କଳ ମେଘ କିଛି ହେଇନି। ।
ଆଉ ଆପଣଙ୍କ ଆଡେ ରଜ କଣ କେମିତି ସେଲିବ୍ରେସନ କଲେ?
ରଜ ସେମିତି ବୁଲାବୁଲି ସବୁ କରିନୁ ଆଉ। ସକାଳୁ ଉଠିକି ସାଙ୍ଗଥି ମାନେ ସବୁ କିଲେ ମିଶିକିନା। ପଚ ଜାଗାକୁ ଯାଇକି ତାପରେ ସବୁ ଯିବା ମିଶିକି ସବୁ ବୁଲିବାକୁ ଆଉ।
ହୁଁ ହୁଁ ପିଠା ପଣା ଖାଇଛନ୍ତି କଣ ଫେବରଟ ପିଠା?
ବ୍ରେନ୍ ପିଠା କହିଲେ ପୁର ଏଇ ଯେଉଁ ପୋଡ଼ ପିଠା ବନେଇଥିଲେ। କରିଥିଲେ ଘରେ। ଆ ପୋଡ଼ପିଠା ସକାଳୁ ମା ତିଆରି କରିଦେଇଥିଲେ, ତ ସକାଳୁ ଖାଇ ଖୁଆ କିଏ ବାହାରିଥିଲୁ ସବୁ ଆଉ ଆପଣ କୁଆଡେ କଣ ଯାଇଥିଲେ ବୁଲି।
ଆମ ଆଡେ ଭଲ ର ଆମ ଆଡେ ରଜ ମହୋସ୍ତବ କୋଉ ବର୍ଷ ତ ହୁଏନି ଏତେ ଏଇ ବର୍ଷ ଭଲ ଗୋଟେ ରଜ ମହୋତ୍ସବ କରିୁଥିଲେ ସବୁ ଝିଅ ମାନେ ମିଶିକି। ଆଉ ସବୁ ଝିଅ ମାନଙ୍କୁ କଲ୍ କରିକି ଡାକିଥିଲେ ରଜମ କୁ ଆସିବା ପାଇଁ ସବୁ ସାଙ୍ଗସଥି ବି ଆସିଥିଲେ। ଆସଥିଲେ ସମସ୍ତେ ବେଟ ବାଟ ହେଲୁ ସେଠି ଆମର ଗୋଟେ ଟେଣ୍ଟ ଫେଣ୍ଟ ମାରି ଗୋଟେ କରିଥିଲେ। ଦୋଳି କରିଥିଲୁ ନିଶୁଣ ଦୋଳି ଭଲ ଦୋଳି ରକୁ ଭଲ ଡେକୋରେଟ କରାହେଇଥିଲା ଡାଳ ପତ୍ର ଫୁଲ ଦେଇକି ଭଲ ସଜା ହେଇଥିଲା। ଆଉ ପଟା ଦୋଳି ହେଇଥିଲା। ଗୋଟେ ଚ କ ଦୋଳି ବି ହେଇଥିଲା ଆଉ ସବୁ ସାଙ୍ଗସଥି ମାନେ ଆସିଥିଲେ। ଏ ଦୋଳି ଖେଳିଲୁ କଥାବାର୍ତ୍ତା ଲାଗିଲୁ ବି ଆମର ଟିକେ ଭୋଜି ସେ ହେଇଥିଲା ଖାଇଲୁ। ଆଉ ଖେଳ ବି ପ୍ରାକ୍ଟିସ କମ୍ପିଟିସନ ହେଲା କି ଜିତିବଲେ ଫଷ୍ଟ, ସେକେଣ୍ଡ, ଥାର୍ଡ। ପ୍ରାଇଜ ବିି ଥିଲା। କବାଡି ଖେଳ, ପୁଚି ଖେଳ, ମ୍ୟୁଜିକ ଚେୟାର, ଡ୍ୟାନ୍ସ ଏ ସବୁ ସବୁ ଥିଲା ସବୁ ପାର୍ଟିସିପେଟ କଲେ ଗୋଟେ ବହୁତ ମଜା ହେଲା। ଭଲ ଲାଗିଲା ଆଉ କିନ୍ତୁ ବର୍ଷା ଟିକେ ମଝିରେ ମଝିରେ ହେଇଯାଏ, କରେଣ୍ଟ ପଳାଏ, ଟିକେ ଗରମ ଗୋଳୁ ଗୋଳି ହୁଏ ଟିକେ ଆଉ।
ଆଚ୍ଛା ଆଉ ଆମ ଆଡ଼େ ବି ଏମିତି ରଜରେ ମାନେ ଝିଅ ପିଲାଙ୍କର ସବୁ ଖେଳ ହଉଥିଲା, ଛୋଟ ଛୁଆଙ୍କର, ସ୍ତ୍ରୀ ଲୋକଙ୍କର ସବୁ ରଜରେ ଖେଳ ହଉଥିଲା, ଲାଷ୍ଟ ଷ୍ଟ ଯଉ ଦିନ ଏମତି ପ୍ରାଇଜ ପ୍ରାଇଜ ଦେଲେ, ଆଉ ଆମେ ଯାଇଥିଲୁ ବୁଲିଯୁ ଆଡ଼େ ଯୋଉଠି ବୁଲି ଗଲେ ତ ସେଇଠି ଦୋଳି ଦେଖିବ, ସବୁ ଦୋଳି ହେଇଥିଲା ଆଉ। କେତେ ପ୍ରକାର ଖାଇ ଦୋଳି ଟାଇପ ର ବି ହେଇଥିଲା ଚକ୍ର ଦୋଳି।
ହଁ ରଜ ତ ଯେହେତୁ ନା ରଜରେ ତମେ ଯୋଉ ପଟକୁ ବୁଲିବାକୁ ଚାହିଁବ ସବୁଆଡେ ଦୋଳି ହେଇଥିବ।
ହୁଁ ସମସ୍ତଙ୍କ ଘରେ ତ ଘରେ ଘରେ ଦୋଳି। ଦେଖିବାକୁ ମିଳିବ ରଜରେ।
ହଁ। ଆଉ ସମସ୍ତଙ୍କ ଘରେ ଭଲ ଭଲ ପିଠା ପଣା ବି ହୁଏ, ଗରମ ଯୋଗୁ ଟିକେ ଭ ଭଲ ଲାଗେନି ରଜ ବେଳୁ। ଟିକେ ଗୁଳୁଗୁଳ ହୁଏ ତ ବେଶୀ କରିବ ଯିଏ ସେ ହଇରାଣ ଖାଇବ ବି ଯିଏ ସେ ଟିକେ ବି ହଇରାଣ।
ହୁଁ।
ଆଉ ଆ ଆପଣଙ୍କ ଆଡେ ରଥଯାତ୍ରା କଣ କେମିତି ଆସୁଛି, କଣ ଦେବସ୍ନାନ ପୂର୍ଣ୍ଣିମା କଣ କେମିତି ପାଳନ କରନ୍ତି? କଣ କେମିତି କରନ୍ତି? ହଁ
ରଥଯାତ୍ରା କହିବାକୁ ଗଲେ ଗଲାଥର କହିବି?
ହଁ ପୂର୍ବ ଥରୁ କେମିତି ହେଇଥିଲା, ଏବେ କେମିତି ହେବେ, ନା ପୁରୀ ଆଡେ ଯିବେ ବୁଲାବୁଲି କରିକି ଆସିବେ।
ନା ପୁରିଆଡେ ଏବେ କିଛି ପ୍ଲାନ ନାହିଁ, ମାନେ ସାଙ୍ଗ ଛୁଆଙ୍କ ହସ କିଛି ପ୍ଲାନିଂ ନହିଁ ଯଦି ରଥଯାତ୍ରା ପୂର୍ବରୁ ଆମର ପ୍ଲାନିଂ ହେଇଗଲା। ଆମର ସେମିତି କିଛି ପ୍ଲାନିଂ ନଥାଏ ଡାଇରେକ୍ଟ ରାତାରାତି ବାହାରିବା, ଗୋଟେ ରାତିରେ ଆଜି ସଞ୍ଜ ବେଳେ ପ୍ଲାନିଂ ହେଲା ସକାଳ ପୂର୍ବରୁ ପହଞ୍ଚିଯିବା, ରାତାରାତି ବାହାରିବା ଆମେ। ହେଁ ହେଁ। ଆଉ ଆମର ଏପଟେ ରଥଯାତ୍ରା ହୁଏ କଣ ଆମର ଫାଷ୍ଟ ରଥଯାତ୍ରା ଦିନ ଆମର ଆମର ସେଠି ଆମ ଘର ପାଖରେ ହୁଏ ହେଲା କି, ଘର ପାଖ ଗଲେ ଟିକେ ଦୂରେ ହବ ସେଠି ହୁଏ। ଆଉ ସେଠି ଯାଇକି ବହୁତ ଲୋକ ବି ହୁଅନ୍ତି, ବୁଲାବୁଲି କରିକି ତା ଜଣ କରିକି ଆସିଥାଉ ଆଉ। ସେ ଆଉ ଗୋଟେ ଜାଗାରେ ହୁଏ ସେଇଟା ବଡ ରଥଟେ ହୁଏ।
ହ
ବର୍ଡ଼ର।
ତିନିଟା ରଥ ହୁଏ ନା ଗୋଟେ ରଥ ହୁଏ?
ଗୋଟେ ଆମର ଏପଟେ ଗୋଟେ ରଥରେ ତିନିଟା ସାରା ମାନେ ତିନି ଦେବଙ୍କୁ ମାନେ କୋ ରଥରେ ଟାଣନ୍ତି ଗୋଟେ ଇଏରେ ଆଉ ଗୋଟେ ରଥରେ ଆଉ।
ଅ ହ।
ହୁଁ କପଡା ଦେଇକି
ହଁ ଆମର ବି ଗୋଟେ ରଥ ହୁଏ, ତିନି ରଥ ନାଇଁ ଗୋଟିଏ ର ଥରେ ତିନି ଠାକୁରାଙ୍କୁ କରିକି ନିଅନ୍ତି।
ହୁଁ। ହଁ ମ ଏଟାକୋଉ କୋଉ ବଡ ମାନେ ଆମର କଣ ବଡ ଏରିଆ କି? ଜଗନ୍ନାଥଙ୍କ ପରିବା ଏଠି ଆମ କଣ ପୁରୀ ଫୁରୀ କା ଏଠି ଆଉ ନା। ତ ଏଇଟା ଆମ ମାନେ ଖାଲି ଲୋକଙ୍କ ଦର୍ଶନ ପାଇଁ ଗୋଟେ ରଥରେ ତିନି ଦେବଙ୍କୁ ଆମର କରନ୍ତି। ପୂଜା ତ ଦେଖିନାହାନ୍ତି ରଥଯାତ୍ରା କେତେକ ଏତେ ଲୋକ ଆମର ଏପଟେ ବହୁତ୍ ଲୋକ ମାନେ ଚାଲିବାକୁ ବାଟ ନଥାଏ। କରିବାର ରଥ ଟାକୁ ଦେଖିବେ ପୁରା କପଡାରେ କରିବେ ପୁରା। ମାନେ ପୁରା ରଙ୍ଗୀନ୍ ରଙ୍ଗୀନ୍ କପଡାରେ ସଜେଇଥାନ୍ତି ସବୁ। ଆମେ ତାକୁ ମିନା ବଜାର ପଡେ।
ହ ହ।
ମୀନା ବଜାର ପଡେ। ମୀନା ବଜାର ରେ ସବୁ ଖେଳନା ଫେଳନା ଆସେ। ଆଉ କେତେ ଆମେ ତ ଟାଣିବାକୁ ବିି ବହୁତ୍ କଷ୍ଟ। ହେଲେ ବି ଯାଇଥାଉ ମାନେ ଟାଣିବାକୁ ଟାଣିକି ଆସିବ ନା ଯାହା ହେଲେ ବି ଆଉ।
ହୁଁ ଭଗବାନଙ୍କ କୃ ହଁ ଭଗବାନଙ୍କ କୃ କୃପାଆପଣଙ୍କ ଉପରେ ରହିଲେ ଆପଣ ଯୋଉଟା ନ କରି ପାରୁଥିବେ ହେଇଟା ହେଇଯାଇପାରେ।
ହଁ।
ଆମର ବି ଭଲ ରଥ ହୁଏ। ଆମେ ବହୁତ୍ ଟାଣୁ ରଥ ଯାଉ ଟାଣିବା ପାଇଁ ମାନେ ଉଁ ଆସ୍ତେ ଆସ୍ତେ ଟାଣିକି ଭଲ ଠାକୁରଙ୍କ ଡୋରି ମାନେ ସେ ଭଲ୍ ସେ ନିହାତି ହବ ଯୋଉଟା ନହବା କାମ ଭିଡା ସମ୍ଭବ ହେଇପାରିବ।
ହୁଁ ହୁଁ ଆଉ ଯୋଉ ଯେତେବେଳେ ଠା ଆଛା ହଁ। ଆଉ ଦେଖିନାହାନ୍ତି ଟାଣିଲା ବଳେ? ପାଣି ଯୋଉ ଛିଣ୍ଟି ଦେବେ ଯେ ପୁରା ଡ୍ରେସ୍ ଓଦା ହେଇଯିବ ସବୁ ପୁରା। ଗାଧି ଗୁଧା ହେଲେଵି ଲୋକ ପୁରା ଟାଣିବାରେ ପୁରା ମାନେ ଏତେ ଭକ୍ତିରେ ଥାଆନ୍ତି ସେତେବେଳେ।
ହଁ। ବର୍ଷା ଦାରୁ ଦାରୁ କୋରୁଥାଏ ବର୍ଷାରେ ବି ଲୋକ ଭିଜି ଭିଜିିକା ଟାଣିକି ଆଣିକି ରଥକୁ ବି ପହଞ୍ଚାନ୍ତି ଠାକୁରଙ୍କ ଅ ଅଁ ରଥରେ।
ବର୍ଷାରେ ନୁହଁ ଆମର ଏପଟେ ଯୋଉ ଗାଡି ଆସେ ମାନେ ୱାଟର ଗା ଗାଡିଜୁମୁ
ହଁହଁ ହଁ‌।
ହ୍ୟାଲୋ ହଁ ସେଇ ଗାଡି ଆସେ ସେ ଗା ସେଇ ଗାଡି ସବୁ ମାନେ ଦେଖିବୁରା ଯୋଉ ନିଆଲିରେ ଯୋଉ କରାଣ୍ଡି ଆସେ ଯୁଗ ଯୁଗ। ଇଏ କଣ?
ହଁ।
ହୁଁ ସେଇ ଗାଡିକା ଆସନ୍ତି।
ହଁ ଯୋଉ ଷ୍ଟ୍ରେକରନ୍ତି ସମସ୍ତଙ୍କ ଉପରେ ପାଣି ହଁ। ସେଟା ମାରିଲେ କଣ କହିଲେ ଲୋକ ଯୋଉ ଗରମ ଗୁଳୁଗୁଳିରେ ହଁ ଗରମ ଗୁଳୁଗୁଳି ସବୁ ଥାନ୍ତି ଏତେ ଲୋକ ନିଃଶ୍ୱାସ ସବୁ ବୃଦ୍ଧି ହେଇଯଏ ବୋଲି ବିରକ୍ତିଆ ହେଇକି ପୁରା ବି ଚଳିତ ହେଇଯାଆନ୍ତିତ ପାଣି ସ୍ପ୍ରେ କରିଦେଲେ ଟିକେ ଆଶ୍ଵସ୍ତି ଲାଗେ।
ହୁଁ ଥଣ୍ଡା ବି ଲାଗୁଥିବ ତ ଟିକେ ଟିକେ ଦେହଟା ଟାଣିବାକୁ ଟିକେ ତାଙ୍କର ଭକ୍ତି ବି ଯେତେବେଳେ ଭକ୍ତି ବି ବହୁତ ଥିବ ନା। କେତେ ଆଣିବ ଏତେ ଭକ୍ତି ତାଙ୍କୁ ଲାଗୁଥିବ ପାଣି ବାଜିଲେ ବି ତାଙ୍କୁ କିଛି ଲାଗିବନି ସେତେବେଳେ।
ହୁଁ।
ତମ ଆଡେ ସବୁ ମିନା ବଜାର ବିନାବଜାର ପଡେ?
ନାଇଁ ଆମ ଆଡେ ମିନା ବଜାର ପଡେନି। ଆମ ଆଡେ ଯାତ୍ରା ହୁଏ ବାଜା ଫାଜା ଆସେ। ଠାକୁରଙ୍କୁ ଖୋଳ କି ର୍ତ୍ତନ କରି ଠାକୁରଙ୍କୁ ରଥ ଟାଣିନେଲେ ମିନା ବଜାର ପଡିଲେ ଏତେ ବଡ ନୁହଁ ସେମିତି ହୁଏ ନର୍ମାଲ ଆଉ। ଆପଣଙ୍କ ଆଡେ ମୀନା ବଜାର ପଡେ?
ଆମ ଆଡେ ବଡ ହିଁ ପଡେ ମିନା ବଜ଼ାରଟା। ସବୁ ଖେଳନା ଫେଳନା ପଡିଥିବ ଖେଳ ଫେଳ ସବୁ ଆସିଥାଏ।
ଉଁ ଦୋଳିବି ପଡିଥିବ।
ହୁଁ ହୁଁ।
ଆପଣ ଯୋଉ ଜିନିଷଟା ଚାହିଁବେ ସେଇ ଜିନିଷଟା ବି ଯାତ୍ରା ଭଳିଆ ଭଲ ସବୁ ଥାଏ ସବୁ କିଣିପାରିବେ।
ହୁଁ ହୁଁ ହୁଁ ଖାଇ ଦୌଳି ପଡିଥିବ ବ୍ରେକ ଡ୍ୟାନ୍ସ। ଆହୁରି ଯୋଉ ଛୁଆମାନେ ଯୋଉ ଗାଡିରେ ଯୋଉ ଏକର ସେକର ଯୋଉ ବୁଲନ୍ତି ଯୋଉଟା
ହୁଁ।
ସେଇଗା ସବୁ ପଡିଥିବ ଆମର।
ହୁଁ ହୁଁ ଖାଇବା ବି ଭଲ ଷ୍ଟଲ ପଡିଥିବ।
ହୁଁ ଖାଇବା ତ ଆମର ବେଲେ ବେଲେ ଆଡେ ଆମର ପୁରା। ମାନେ ଖାଇବାର ସବୁଆଡେ ଦେଖିବା ଖାଲି ହୋଟେଲ ତ ଅଛି ବଡ ବଡ ଆଉ ଖାଲି ଢା ହୋଟେଲ ଆଉ।
ହୁଁ ହୁଁ ଅନ୍ୟ ଦିନେ ତମେ ଖାଇବ ସେଇ ଜିନିଷଟା କେତେ ଅଲଗା ଲାଗେ ଏଇ ଯାତ୍ରା ଫାତ୍ରା ଯିବ ସେ
ହଁ ସେ ଏକା ଯାତ୍ରା ଟା ଖାଇବାକୁ ମତେ ପସନ୍ଦ ନୁହଁ ଯାତ୍ରା ଖାଇବାକୁ ମତେ ପସନ୍ଦ ନୁହଁ ଜମାରୁ। ଏମ ଥରେ ଯାଇଥିଲୁ ଆମ ଭାଇମାନଙ୍କ ସହ ଥରେ ବୁଲିବାକୁ ଆମେ ଯାଇଥିଲୁ ଗୋଟେ ମିନା ବଜାରଟେ ଯାଇଥିଲୁ ହୋଉଥିଲା ସେଠି ଠି ହେଲା ତ ବୁଲିବାକୁ ଯାଇଥିନୁ ସେଠି ଖାଇନୁ ଆମେ ଦୋସା ଖାଇନୁ ଯେ ତା ଦୋଷ ନା ହେଟା କଣ କିଛି ମୁଁ ବୁଝିପାରିଲିନେଇ। ନେଲା ସତୁରି ଟଙ୍କା ଲେଖା ଦୋଶା ନେଲା କିନ୍ତୁ ଖାଇନୁ ଦୋସା ପରିକା ବି ଲାଗିଲାନି। ଆଉ ତାର ଯୋଉ ଚଟଣୀ ଯୋଉଟା ଯୋଉ ଚଟଣୀ ତ ହେଟା ଚଟଣୀ କହିବା ଆଉ କଣ କହିବି ଚଟଣୀ କଣ ଚଟଣୀ କହିବି ନା ଆଉ କଣ କହିବି ମୁଁ କିଛି ବୁଝିପାରୁନି ପାଣି କହିବାକୁ ଗଲେ। ହଁ ହେଟା ପାଣି କହିବାକୁ ଗଲେ ମାନେ ଏମିତି ଲାଗୁଥିଲା।
ସେ ପୁରା ଫାଲତୁ ଜିନିଷ ଦଉଛନ୍ତି ଯୋଉ ଯା ମିନା ବଜାର କି ଯୋଉ ଯାତ୍ରା ଫାତ୍ରା ତମେ ଯିବ ସେ କଣ କହିଲେ ଏତେ ଲୋକ ନା ସେ ଆଉ ଭଲସେ ଆଉ ଅଳ୍ପ ଜିନିଷନା କଣ କରୁଛନ୍ତି ବହୁତ ଜିନିଷ କରନ୍ତି ଆଉ ବହୁତ ଜିନିଷରା ମାନେ ଭେଜାଲ କରିଦେଇକି ଖରାପ କରିଦେବେ ତମକୁ ପାଟିକି ସୁଦୁ ଖରାପ ଲାଗିବ ପଇସା ସା ନେବେ କିନ୍ତୁ ପାଟିକି ସୁଦୁ ଖରାପ ଲାଗିବ ଯାହାକି ତମେ ଭଲ ହିଁ ଲାଗିବନି ଭଲ ଲାଗିଲେ ଟେଷ୍ଟ ଲାଗିଲେ ତମେ ଜିନିଷଟେ ଖାଇବ।
ହେରା ଯଦି ବାହାରେ ଖାଇବ ତାହାଲେ ତମକୁ କେତେ ଟଷ୍ଟ ଲାଗିବ। ଏଠି ଖାଇବ ଟୋଟାଲ ଟେଷ୍ଟ ଲାଗିବନି।
ହଁ। ସେଟା ଥାଏ ଏମତି ଯାତ୍ରା ଫତ୍ରା ଗଲେ ଖାଇବାକୁ ବି ଭଲ ଲାଗେନି ବହୁତ ଅପରିଷ୍କାର କରିଦିଅନ୍ତି ବହୁତ ଜିନିଷ ଏପଟ ସେପଟ କରିଦିଅନ୍ତି ବୋଲେ ଭଲ ଲାଗେନି ଖାଇବା ପାଇଁ। ସେ ଜିନିଷଟା ଅନ୍ୟ ସମୟରେ ରେ ଖାଅ ପି ପଇସା ଟିକେ କମ କିନ୍ତୁ ବହୁତ ଟେଷ୍ଟ ଲାଗେ।
ହୁଁ ହୋଉ ତାହେଲେ ରହୁଛି।
ହଁ ହଁ।